ହୁଁ ହାଲୋ।
ହାଲୋ।
କଣ କରୁଚ?
ହଁ। ହଁ। ହୁଁ ଙ୍କ କରୁଚ?
ଏଇନ ଶୋଇଥିଲେ ବର୍ଷା ହଉଥିଲା ନା ଯେ ଯାଇକି ଶୋଇଥିଲେ। ଉଠିକ ଆସିଲେ ଏବେ କରେଣ୍ଟ ନାହିଁ ବର୍ଷା ହଉଥିଲା କାଟି ଦେଇଚି।
ହୁଁ। ତମେ ଶୋଇଥିଲ ନା?
ହଁ
ଉଁ ହୁଁ।
ମା ଗାଧେଇଲା ଖାଇଲା ସେ ଶୋଇଚନ୍ତି ମୁଁ ଏଠେ ଶୋଇଥିଲି। ମା ଗଡ଼େଇ ହଉ ହଉ କା ନିଦ ହେଇଗଲା ହେଇଯାଇଥିଲା କି ତମ୍
ଯ ବର୍ଷା ଟିକେ ହେଲା ଜୋରେ ଗରମ ହଉଥିଲା ଟିକେ ବର୍ଷା ହେଲା ବୋଲି
ଲାଇନ ତ କଟିଗଲା।
ହୁଁ ହୁଁ ଟିକେ ଥଣ୍ଡା ଧରି
ହୁଁ ହୁଁ। ନା ତ
ପିଲା ସ୍କୁଲରୁ ଆସିଲେଣି? ଆସିଲା
ଏଇନେ ଆସିବ ଆଉ ଚାରଟା ବାଜିଲା ଆସିବ ଆଉ।
ହୁଁ।
ହୁଁ ହୁଁ ହୁଁ ହୁଁ।
କାଲି ସ୍କୁଲ ଛୁଟି ଅଛି ବୋଧେ ମୋହରମ୍
ହ ହୁଁ। କଉ କଉ ଜାଗା ସବୁ ବୁଲିିବାକୁ ଯାଇଚ?
ବୁଲିବାକୁ ଉଁ ଉଁ ବୁଲିବାକୁ ତ ଅଁ ଅଁ ଯାଇଛି ଏଇ ଯୋଉ ଆମର ଯୋଉ ଆରଡ଼ି ଜାଣିଥିବ? ଆରଡ଼ି ଆଖଣ୍ଡଳମଣି।
ହୁଁ।
ହୁଁ ସେଇଠି ହ ଏଠୀ ବା ଏଇ ଯେଉ ବାଲେଶ୍ଵର ଲିଙ୍ଗରାଜ ମନ୍ଦିର ସେଠିକି ଯାଇଛି। ହ
ହୁଁ ହୁଁ।
ପୁରୀ ଯାଇଛି। ପୁରୀ କୋଣାର୍କ ସେ ଉଠି ଯାଇଛି। ଆଉ କୋଉଠିକେ ଏତେ ଯାଏ ନାହିଁ। ହାଇଦ୍ରାବାଦରେ ଥିଲାବେଳେ ହାଇଦ୍ରାବାଦରେ ଥିଲେ ହାଇଦ୍ରାବାଦରେ ସେପଟେ ସେପଟେ କୋଉଠି ମନ୍ଦିର ଫନ୍ଦିର ସବୁ ନେଇଯାଆନ୍ତି।
ହୁଁ।
ତୁ ପୁରୀ ଯାଇଥିଲି ପୁରୀରେ ପୁରା ଏଇଥର ଯାଇଥିଲେ। ଆଉ ପୁରା କାନ୍ଦି ସାରଛି ଆଉ ମୋ ପୁଅ ପାଇଁ ଆଉ
ଏଇଥର ଯୋଉ ଯାଇଥିଲି ପୁରୀ ପୁରା ମୋ ପୁଅ ପାଇଁ କାନ୍ଦିଛି ବସିକି। ମାନେ ଗଲି ଯେ ତ କେତେ ମାନେ ମନରେ ଶାନ୍ତି ନାହିଁ ପୁରା ଶାନ୍ତିରେ ଠାକୁର ଦର୍ଶନ କରିକି ଆସିପାରିଲିନି। ପୁଅ ଫାଷ୍ଟ ଯାଇକି ସାନ ପୁଅଟାର ସମୁଦ୍ର କୂଳରେ କୁଆଡେ ସେଠି ପହଁଞ୍ଚିଗଲା ତାକୁ ଖୋଜି ଖୋଜି କଥା ପଣକିଲ କି ସିଏ ଆସିଲା ତାପରେ ପୁଣି ଥରେ ଯାଉଛୁ। ଅ ସେଠୁ ସମୁଦ୍ରରୁ ଗାଧେଇକି ଆସିକି ରୁମରୁ ଅ ମାନେ ଚେଞ୍ଜ କରି କପଡା ଚେଞ୍ଜ କରିକି ଗଲୁ ଠାକୁ ଠାକୁର ଦର୍ଶନ କରିବ ବୋଲି ବଡ ଦାଣ୍ଡରେ ଠିଆ ହେଇଛୁ। ହଁ ମୋର ଗୋଟେ ପୁତୁରା ଯାଇଥିଲା ବଡଟା।
ହୁଁ।
ସିଏ ବଡ ମାନେ ସତମ ଅଷ୍ଟମ ଶ୍ରେଣୀରେ ପଢୁଛି ସିଏ କହୁଛି ମୁଁ ବଡ ପିଲାଟା ହେଇଲେଣି ତା ମନେ ମନେ ସେ ତାର ମୋ ବଡ ପୁଅକୁ ଟାଣିକି ନେଇକି ଚାଲେ ଆଗରେ ସେ ଦି ଜଣ ଯାକ ପଳେଇ ଆଇଛନ୍ତି ଆମେ ପଛରେ ଅ ସେ ଆଗରେ ପଳେଇଗଲେ। ଏତେ ଲୋକ ଭିଡ଼ର କୁଆଡ଼େ ଗଲେ କଣ କଲେ ଆମେ ପାଇଲୁ ନା ତାଙ୍କୁ ବହୁତ ସମୟ ଖୋଜା ଖୋଜି ଆମ ସେଠ କେତେ ସମୟ ଆ ଠାକୁର ଦର୍ଶନ କରିକି ବାହାରିକି ଆସିଲା ବେଳକୁ ମୁଁ ଆସିକି ସେ ବ ଦାଣ୍ଡରେ ସେଏ ଖୋଜୁଛନ୍ତି ଆମକୁ ଏମିତି ହଇରାଣ ହେଇଯାଇଛୁ ଏଥର।
ହୁଁ ହଁ ହଁ।
ମୁଁ ହଁ ପରା ମୁଁ ଫାଷ୍ଟ୍ ମୋ ସାନ ପୁଅ ସିଏ ହଜି ଗଲା ତା ବଡ ପୁଅ ବି ବଡ ପୁଅ ବି କୋଉ ଏତେ ବଡ ନୁହେଁ ନା। ସେ ବି ସେଇ କ୍ଲାସ୍ ୱାନ୍ ରେ ପଢୁଛି ସାତ ଆଠ ବର୍ଷର। ସେ ମୁ କହିଲି କେତେ ଭିଡରେ ମାନେ ଏତେ ଭିଡରେ ଆମକୁ ମାଣ୍ଡି ଦଳି ପକାଉଚନ୍ତି ଠେଲା ପରେ ସେଠି ତ ମାନେ ଚାଲି ଚାଲି ଯାଇକି ଠାକୁର ଦର୍ଶନ କରିପାରିବୁନି ଠେଲି ଠେଲିେ ନେଇକି ଠାକୁର ପାଖରେ ପହଞ୍ଚେଇଦେବେ। ନାହିଁ ଲୋକ ସେମାନେ ଏଇ ଏତେ ଠେଲାରେ କେମିତି ଗଲା ସିଏ। ଛୁଆ ଗଲେ କୁଆଡେ କାନ୍ଦି କାନ୍ଦି କାନ୍ଦି। ଠାକୁରଙ୍କୁ ଡାକି ଡାକି ଯାହା ହଉ ଠାକୁର ଦର୍ସନ କରିକି ମ ମନ୍ଦିର ବେଢା ବାହାରୁ ଆସିଲା ବେଳକୁ ସେ ଏଠି ଠିଆ ହେଇଚନ୍ତି ବାହାରେ।
ଆମେ କଣ ବୁଲାବୁଲି କରିଥିବା।
ହଁ ସେଇଠୁ ଆଉ କିଛି ବୁଲାବୁଲି କରିନୁ କୋଉଠି ଯାଇନୁ କିଛି ମାନେ ଭୋଗ ପର୍ଯ୍ୟନ୍ତ କିଣିକି ବି ଆଣିନୁ ମନ ଖରାପ ହେଲା ତାପରେ ତ ସେଇଦିନ ରାତିରେ ଫୁଣି ଆ ପଳେଇ ଆସିଲୁ ଟ୍ରେନ୍ ରେ ବସିଲୁ ଫୁଣି ଆସିକି ସକାଳୁ ଘରେ
ନା ପା ଆଉ କଣ ତମେ ଆଉ ଏରା ମାନେ ଖୁସି ଗୋଟେ କରିବ ବୋଲି ଯାଇଥିବ ଏମିତି ହେଲେ କଣ ଖୁସି ନା କଣ।
ହଁ ସେଇ ପରା। ତାପରେ ଯୋଉଠିକି ହେଲେ ସାରି ଗଲା ମାନେ ଗୋଟେ ପୁଅ ଚାଲି ଜେନ୍ସ ଗୋଟେ ଦରକାର। ନିହାତି ଆମେ ଦି ଜଣ ଲେଡିଜ ପଳେଇ ଆଇଚୁ ମୋ ଯା ର ମୋର ପଳେଇ ଆଇଚୁ ଯା ର ଗୋଟେ ପୁଅ ମୋର ଦିଟା ପୁଅ। ତିନି ଜଣ ଯାଇଛୁ ହେଲା।
ହୁଁ।
ସେ ତିନିଟା ପିଲାକୁ ଦି ଜଣ।
ତାର କିନ୍ତୁ ପୁଅ ମି ମି ହେଲେ
ହୁଁ। ଆଉ କଣ କପଡା ପତର ଶୁଖେଇଥିଲି ବର୍ଷା ଏତେ ଜୋରେ ଆଇଲା ଯେ ଖା ମାନେ ଉଁ ଖାଇବାକୁ ବା ବାଢୁଚି ବର୍ଷା ଉଠେଇକି ଆସିଲା ଦୌଡିକି ଯାଇକି ଛାତ‌ ଓପୁରୁ ସବୁ କପଡା ପତର ଆଣିକି ରଖିଦେଇଚି ଖାଉଚି ପ୍ରବଳ ଜୋରେ ବର୍ଷା କହିଲି ବାସନ ଫାସନ କିଛି ଧୋଇଲିନି ମୁଁ କହିଲି ଏରା ଥାଉ। ବର୍ଷା ଛାଡିଲେ ଯାଇକି ଧୋଇବି ଆଉ, ଆଉ ରଖିଦେଇ ଆଇ ଶୋଇପ ରାତିରେ ଶୋଇପଡିଚି ଆଉ ମୁଁ ଏବେ ଆଜି।
ମୁଁ କହିଲି ଏବେ ଛାଡି ଯାଇଚି ବର୍ଷା।
ହଁ ଏବେ ଛାଡି ଯାଇଚି ଏବେ ଛାଡି ଯାଇଚି କରେଣ୍ଟ୍ କେତେବେଳୁଠୁ କାଟିଚି ଦି ତିନି ଘଣ୍ଟା ହେଲା ଆସିନାଇଁ।
ହଁ ହଁ ଆମର ତ ଇଏ ଯୋଉ ମାନେ ଆମ୍ବ ପା ପବନ ଉଠେଇବ ପବନ ହେଲା କଣ ତ ଲାଇନ୍ କାଟି ଦେବେ ଯେ ତାରଦିନ ଯାଇକି ନାଇନ୍ ଦେବେ।
ହଁ ନା ଏପଟେ ଦେଇଦେବେ କିନ୍ତୁ କଣ କାଟିକି ରଖିଚନ୍ତି ସେ ଦେବେ ସନ୍ଧ୍ୟାବେଳକୁ ବୋଧେ ଆଉ।
ସେ କଣ ପବନ ହେଉଥିବ ଯଦି କୋଉଠି ଡାଳ ଫାଳ ବା
ହଁ ଯୁ ପବନ ଜୋରେ ହଉଥିଲା। ପୁଣି ଯେତିକି ଜୋରେ ହଉଥିଲା ବର୍ଷା ବି ଯେତେ ଜୋରେ ହଉଥିଲା।
ଅନେକ ଥର ଥବ୍ କିନା ବନ୍ଦ ହେଇଯାଇଚି।
ହୁଁ। ହୁଁ। ବାବୁ ଆସି ସାରିଲେଣି।
ହଁ ବାବୁ ଆସିକି ଗାଧେଇକି ଖାଇକି ଶୋଇଲା।
ଓ ହୋ।
ହଁ ହଁ ହଁ।
ହୁଁ।
ଆଟ
ଆଉ କଣ।
ଘରେ ନାଚିବ ଖାଇବ କି ନାଇଁ ଚାଲିବ ଖେଳ ଠ କୁ
ହଁ।
ରାଟି କି କଣ ହବପୁରା ଆ କର ଆ କ
ହୁଁ ହୁଁ।
ରାତିରେ ଭାତ ଖାଉଛ ନା ରୁଟି?
ରୁଟି। ରୁଟି ଖାଏ ରାତିରେ।
ତା
ଭାତ କିଏ ଖାଉଛି ଆଉ ସେ ରୁଟି ନହେଲେ ପିଠା ବସ ଶାଶୁଙ୍କର ଡାଇବେଟିସ ନା ସୁଗାର ଅଛି ସେ ତାଙ୍କର ଅଁ ରୁଟି ଖାଆନ୍ତି। ଶଶୁର ବି ରୁଟି ଖାଆନ୍ତି ଆଉ ମୁଁ ଆଉ ମୋ ମ୍ୟାରେଜ କଲା ପାଖରୁ ମୋର ଅଭ୍ୟାସ ହେଇଯାଇଛି ରାତିରେ ରୁଟି ଖାଇବା ପରା।
ହୁଁ ହ ହୁଁ ହ। ଦେଡଶୁର କଣ କରୁଛନ୍ତି।
ଉଁ।
ଦେଡସୁର କଣ କରନ୍ତି?
ଦେଢସୁର ସେ ବି ସେଇ ହାଇଦ୍ରାବାଦ ର ପ୍ଲମ୍ବରିଂ ନାମ କରନ୍ତି ଜଉ ପାଣି ପାଇପି ନୁହଁନା ସେଇଥିରେ କଣ୍ଟ୍ରାକ୍ଟର
ହୁଁ ହୁଁ।
କଣ୍ଟ୍ରାକ୍ଟର କାମ କରନ୍ତି?
ହୁଁ। ହ
ହୁଁ
ହୁଁ
ସେ ବି ଯଉଠି ସେ ହାଇଦ୍ରାବାଦରେ ମୋ ଦେଡସୁର ରହୁଛନ୍ତି ମୋ ସ୍ଵାମୀ ବି ସେଇଠି ରହୁଛନ୍ତି ହାଇଦ୍ରାବଦ ରେ। ଦି ଭାଇ ସେଇଠି ରହୁଛନ୍ତି ତାଙ୍କର ଅଲଗା କାମ ୟାଙ୍କର ଅଲଗା କାମ ଆଉ। ଇଏ କମ୍ପାନୀରେ କରୁଛନ୍ତି। ଏମତି କଣ୍ଟ୍ରାକ୍ଟି କରି କରୁଛନ୍ତି ଆଉ।
ହ